ହ୍ୟାଲୋ। ହ୍ୟାଲୋ ହଁ ଆଉ ହଁ ହଁ। ଏଇ ବସିଛି ଏଇ ଯୋଉ ବର୍ଷା ତ ହଉଛି ଏ ଦିନ ମାନ ଆଉ।
ହଁ ଆମଡ ବି ତ ବର୍ଷା ବର୍ଷା ହେଉଛି ବର୍ଷା ତ ଦୁଇ ତିନି ଦିନ ହେଲା ଲାଗି ରହିଛି।
କାଲି ଆମର ଏତେ ହେଇନଥିଲା ରାତିଠୁ ତାର ହଉଛି କଣ୍ଟିନ୍ୟୁ ଆଉ ଦିନମାନ କୁଆଡେ ପଦାକୁ ଯାହାକୁ ଛାଡ଼ିଦେଉନି ଆଉ ପ୍ରବଳ ବର୍ଷା ହଉଛି।
ଆମର ତ ହେଲାଣି ତିନି ଚାରି ଦିନ ହେଲା ଲାଗି ରହିଛି। ଛାଡ଼ୁନି ବିଲକୁଲ ବି।
ହସ। ଆଉ କଣ କଲେ ବର୍ଷା ଦିନ ହେଇ ହେଲାଣି ତଥାପି ସେ ଧାନ ଫାନ ଟିକେ ହେଇଯାଇଥା ବର୍ଷା ହେ ଦିନ ଭଲ ହୋଇଥାନ୍ତା। ଧାନ ତଳା ଫଳା ପକେଇବାକୁ ଲୋକ କରିଛନ୍ତି ପଚିପୁଚାଯିବ।
ହଁ। ଆଉ କଣ କରୁଛନ୍ତି?
ଏଇ ବସିଛି ଘରେ ଆଉ କଣ କରିବା।
ଆପଣ ଯେଉଁ ସକାଳୁ କଲ୍ କରିଥିଲେ ସିଏ କି।
ନହିଁ ତ ମୁଁ ସକାଳୁ କଲ୍ କରିନଥିଲି ମୁଁ ଏବେ ମୋର ନୂଆ ଏବେ ହେଇଛି ତ।
ଆଛା କଉଦିନ ଜଏନ୍ କଲେ କି?
ଏରା ଏଇତିନି ଦିନ ଚାରି ଦିନ ଖଣ୍ଡ ହେବ ସାଙ୍ଗାଇ।
ଆଛା।
ମୁଁ ଜଣେ ସତରଟା କଲେସନ ହେଇଛି ହେଇରା ମୁଁ ଆମ ଘରେ କଥା ହୁଏଯେ। ସେ କହିଲା ନାଇଁ ନାଇଁ ତମେ କର ମୁଁ ଯେମିତି କାହାକୁ କରିବା ମୁଁ ଯେତେବେଲେ ସେ ଆପ୍ ରେ ଅଛି। ସେ ନମ୍ବର ଆଣିକି କଲ କର ମୁଁ ଦେଖିଆ କରିବା ଆଉ। ନୂଆ ନୂଆ ସ ଲୋକଙ୍କ ସାଙ୍ଗ ରେ କଥା ହବ ଭଲ ନାଗିବ।
ହୁଁ ଆପଣଙ୍କ ଘର କୋଉଠି?
ଆମ ଘରଟା ଏପଟେ ମଝିପାଳ ଯଣିଛନ୍ତି। ବସ୍ତୁମାନ ମଝି ପାଳ।
ମଝିପାଳ କେଉଁ ଡିଷ୍ଟ୍ରିକ୍ଟରେ କି?
ଯାଜପୁର।
ଆଚ୍ଛା ଆଚ୍ଛା ହଁ ନାଇଁ ମୁଁ ଜାଣିନି କିନ୍ତୁ ଯାଜପୁରର ହେଥିବ ଆଉ।
ତୁମ ଘର କୌଆଡେ।
ଆମର ଢେଙ୍କାନାଳ।
ଓ ଢେଙ୍କାନାଳେ।
ଯାଜପୁରର ଯାଜପୁରର ବାଲିଚନ୍ଦ୍ରପୁର ଯାଇଣିଛନ୍ତି।
ହଁ ବାଲିଚନ୍ଦ୍ରପୁରୁ ଜାଣିନି। ମୁଁ ବାଲିଚନ୍ଦ୍ରପୁର ଯାଇଛିିବହୁତ୍ ଥର।
ହଁ ସେଇଠି ମୋ ନାନୀ ବାହା ହେଇଛି ଗୋଟେ।
ଉଁ ହୁଁ। ନା ତମ ଘର ଟା ଆକଚୁଆଲି କୋଉଠି କି?
ଓହଁ ଆମର ଢେଙ୍କାନାଳ ରେ।
ଆମର ଭାଇ ବାଲିଚନ୍ଦପୁର ଆମର ସେପଟେ ନୁହଁ ବାଲଚନ୍ଦପୁର ଗଲଲ। ଆମେ ଏପଟେ ଡ଼ୁବୁରୀ ବ୍ରା୍ମଣୀପାଳ ଡୁବୁରି ଲାଇନ ଏମିତି ହୁଏ।
ଆଚ୍ଛା ଆଚ୍ଛା।
ସେଇପଟ।
ନାଇଁ ଆମ ଘର ତ ଢେଙ୍କାନାଳ କିନ୍ତୁ ମୁଁ ଢେଙ୍କାନାଳ ରେ ରହୁନି ମୁଁ ବହୁଦରେ ଆସିକି ରହୁଛି।
ବହୁଦରେ।
ଆଜ୍ଞା।
ଏ ବା ବା ବହୁତ ବାଟ ସର୍ଭିସ୍ କରିଛନ୍ତି ନା କଣ।
ସର୍ଭିସ୍ ନାହିଁ ବାପା ଏଇଠି ଜବ୍ କରୁଛନ୍ତି ମୁଁ ତାଙ୍କ--ଆ।
ଅଁ ହଁ। ହୁଁ ଉଁ। ଉଁ ହଁ।
ବର୍ଷା ହେଇଗଲା ନା ଏବେ। ଏବେ ଚାରି ପାଞ୍ଚ ଦିନ ରେଗୁଲାର ବର୍ଷା ହୋଇଗଲା ବର୍ଷା ଛାଡ଼ିବାର ନାହିଁ ବିଲ୍ କୁଲ୍।
ହୁଁ ହୁଁ। ହୁଁ ଉଁ। ହଁ ବା ସେଥିପାଇଁ ନେଟୱାକ ଟିକ ଅପ ଡାଉନ୍ ହେଉଛି ତଣ ତମର ଆମର ଛାଡ଼ିଯାଇଛି ବର୍ତ୍ତମାନ। କିନ୍ତୁ କାଲିଠୁ ପ୍ରବଳ ବର୍ଷା ହେଛି।
ହଁ।
ଆଉ ସେପଟେ କଣ ଭଲ ଜାଗା ଅଛି ବୁଲାବୁଲି କରିବାକୁ ବୁଦା ଆଡ଼େ
ବୌଦ ରେ ହଁ ଅଛି ଇଏ ଗୋଟେ ବୌଦୁ ରେ ଏଇ ଟାଉନ ରେ ତ ଅଛି ଗୋଟେ ମନ୍ଦିର ଅଛି ପୁରୁଣା ମନ୍ଦିର ରାମେଶ ତୋର୍ ମନ୍ଦିର
ଉଁ।
ସେଠି ସବୁ ପ୍ରକାର ମନ୍ଦିର ଅଛି ମାନେ ଶିବଙ୍କର ହେଇକି ରାମଙ୍କର ଜଗନ୍ନାଥଙ୍କର ସବୁ ମନ୍ଦିର ସେଟ ଅଛି ତାପରେ ଆଉ ଗୋଟେ ଟାଉନୁ ରେ ଅଛି ବହୁତୁ ଟାଉନୁ ରେ ଆଉ ଗୋଟେ ଅଛି ହନୁମାନଙ୍କର ମନ୍ଦିର। ମାନେ ଅଦୀ ମଝି ଆଡକୁ ଅଛି। ନଦୀ ନଦୀର ମଝି ଆଡ଼କୁ ବାଟ ଆଉ ହୁଁ ସେଟା ଗୋଟେ ବାଟ ଭଳିଆ କରିଛନ୍ତି ମଝି ଆଡକୁ ମନ୍ଦିରଟା ଅଛି। ଆଉ ଏବେ ଯୋଉଁ ନଦୀ ବଢ଼ି ହେଇଚି ସେଇଟା ପୁରା ବୁଡ଼ିଗଲାଣି ମନ୍ଦିରଟା।
ହେ ହୁଁ ନଈ ପାଣିରେ ବଣ ବୁଡିଯିବ ମଝିଟାରେ ଆଉ। ସେଠି କି ଠାକୁର ଫାକୁର କି ବ୍ରାହ୍ମଣ ଫାମୁଣ ପୂଜା କରିଛନ୍ତି?
ହଁ ସେଇଟା ସେ ପୂଜା କରୁଥିବେ କେମିତି ଜାଣିନି ଆଉ କିନ୍ତୁ ଏ ଏବେ ତ ନଦୀକୁ କମ ଦେଖା ଯାଉଚି।
ଏଇଠିକି ଯାଉନଥିବେ ଏଇନା କେହି।
ନାଇଁ ସେଠିିକି କେହି ଯାଉନଥିଲେ ଆଉ।
ହୁଁ ହୁଁ ହୁଁ ହୁଁ ଶଳା ଏଇଭଳିଆ ମନ୍ଦିର ଅଛି ପୁ ନଈ ପାଣି ଆସିଲେ ବୁଡ଼ିଯିବ। କଣ କରିବା ସେ ଆଗରୁ ପୁରାତନ ମନ୍ଦିର ସେ ଅଛି ବୋଧେ ଆଉ।
ପୁରାତନ ମନ୍ଦିର ତ ନୁହେଁ କିନ୍ତୁ ହେଇଯାଇଛି କେବେଠୁ ଆଉ।
ହୁଁ ଆଗରୁ ହେଇଯାଇଛି ଅଛି ତ ଅଛି ଆଉ ନହେଲେ ଏମିତି ଜାଗାରେ କାଇଁ ମନ୍ଦିର ହବ ଯେ ଯୋଉଠି ନଈ ବଢି ଆସିଲେ ପାଣି ହେଇଯିବ ସେଠି ଆଉ ଭକ୍ତ ଯାଇପାରିବନି ଠାକୁରଙ୍କ ସେବା କିଏ କରିବ? ପୂଜା ପାଠ ଆଉ କିଏ କରିବ? ହୁଁ ହୁଁ। ସେଇଟା ଆଉ ଯାଉନ ହୁଁ। ତୁମେ ଢେଙ୍କାନାଳରୁ କେମିତି ଯାଅ ଟିକେ ବହୁତ ବାଟ ଟ୍ରେନ୍ ଫେନରେ ଯାଅନା ବସରେ?
ଟ୍ରେନରେ ମୁଁ ଆଜି ମୁଁ ଥିଲି ଢେଙ୍କାନାଳରେ। ଚାରି ପାଞ୍ଚି ଦିନି ହେଲା ଆଜି ଆସିଲି।
ହୁଁ।
ଟ୍ରେନେ ରେ ଆସିଲି ଆଜି ସକାଳୁ ଆସିଲି ଯେ ଏଠି କିଛି ହେଇନଥିଲା ମାନେ ମୁଁ ଚା ଚାରି ପାଞ୍ଚି ଦିନି ଆଗରୁ ଯାଇଥିଲି ନଦୀ ପୁରା ଖାଲି ଥିଲା ବାଲି ଦେଖାଯାଉଥିଲା କିନ୍ତୁ ଆଜି ଆସିଲା ବେଳକୁ ନଦୀ ବଢ଼ି ହେଇକି ଆମ ଘର ପାଖାପାଖି ପାଣି ଲାଗିଯାଇଚି ପୁରା।
ଦେଖିବ ହୁଁ କଣ କରିବା ଆଉ। ବୌଦ୍ଧ ଜିଲ୍ଲାଟା କହନ୍ତି ଉଚ୍ଚାଳିଆ ଜାଗାଟା ବୋଲି ପୁଣି କଣ ଏତେ ଖାଲ ଅଛି। ମୁଁ ତ ଦେଖିନି ବୌଦ୍ଧ ଯାଇନି କେବେ
ଖାଲ ନାହିଁ। ଖାଲ ନାହିଁ କିନ୍ତୁ ମାନେ ଏଇଟା ଉ ଉଚ୍ଚା ଜାଗା ଏଟା ଓଡ଼ିଶାର ମଝିରେ ବୌଦ୍ଧଟା ଅଛି। କିନ୍ତୁ ମହାନଦୀଟା ଏଇପଟେ ଯାଇଛି ନା ମହାନଦୀ ଶାଖା ଟା।
ମହାନଦୀଟା ଏଇଆଡୁ ଯାଇଛି। ହଁ ମହାନଦୀ ଏଇ ସମ୍ବଲପୁରୁ ଆଡୁ କଟକ ଆଡେ ଯାଇଛି ନା?
ସମ୍ବଲପୁରୁ ଆଡୁ କଟକ ଆଇଛି। ହୁଁ।
ହଁ ସମ୍ବଲପୁରରୁ ହୀରାକୁଦରୁ ଯାଇଛି।
ହୀରାକୁଦୁ ପରେ ଆସି ଆସି। ସମ୍ବଲପୁରୁ ପ ମଝିରେ ବୌଦ୍ଧ ପଡୁଛିି ବୋଧେ ନାଇଁ? ବୌଦ୍ଧ ଦେଇକି ଆସିବ? ହଁ ସେଇଆ ହେଇଥିବ ଆଉ।
ତ ଏବେ ପାଣିପୁରା ବହୁତ ଜୋରରେ ଉଁ ଆସିଛି ଫୁଲ, ପୁରା ଆମ ଆଉ କିଛି ଦିନ ଗଲେ ଆମ ଘର। ଆଡକୁ ପାଣି ଲାଗିଯିବ, ତ ଘର ଦି ପଟ ସାଇଟଟା ଟିକେ ଖାଲ ଜାଗା ଅଛି ଯେ, ଏଥିରେ ପୁରା ପାଣି ଫୁଲ ଫୁଲ ହେଇକି ପୋଖରୀ ଭଳିଆ ଦେଖାଗଲାଣି।
ଆ ବଢିଆ ହେଇଛି ଆଉ, ଭଲ ଲାଗୁଥବ ତମକୁ ଏମତି ବସିକି କଥାବାର୍ତ୍ତା ହେଇ ଦେଖି
ହ ଆଜ୍ଞା ହଁ।
ସ ସାଡେ ସବୁବେଳେ ପାଣି ଆଉ।
ହଁ ବର୍ଷା ତ ସେମିତି ହଉଛି ଆଉ।
ହୁଁ ଏଇ ଘରୁକୁ ଆସିକି ଏବେ ଯାଇଚ ନାଇଁ କି?
ହଁ ମୁଁ ଯାଇଥିଲି ମୋର ଗୋଟେ ସାଙ୍ଗର ବାହାଘର ଥିଲା ଯେ ତା ବାହାଘର ବି ସେମିତି ଥିଲା। ମାନେ ରାତିରେ ବାହାଘର ରହୁଛି ବୋଲି ଦିନରେ ବାହାଘରଟା କରା ରାତିରେ ବର୍ଷା ହଉଛି ବୋଲି ଦିନରେ ବାହାଘରଟା ରଖାଗଲା।
ହୁଁ।
କିନ୍ତୁ ବାହାଘର ଦିନରେ ଚାଲିଛି, ବର୍ଷା ଦିନ ଯାକ ଚାଲିଚି ସେମତି ଆଉ। ମାନେ ସିଏ, ସିଏ ବାହାରି ସାରିକି ସିଏ ଷ୍ଟେଜକୁ ଗଲା ସେ ରେଡି ହେଇକି ମେକପ୍ ଫେକ୍ଅପ୍ ନେଇକି ଷ୍ଟେଜ୍ କୁ ଅ ଷ୍ଟେଜ୍ କୁ ଗଲା ବର୍ଷା ଷ୍ଟାର୍ଟ ହେଲା।
ହୁଁ
ତା ପରେ ବରଯାତ୍ରୀ ଆସ୍ ଥିଲେ ବରଯାତ୍ରୀ ସେଇ ବର୍ଷାରେ ବର୍ଷାରେ ନାଚି ନାଚି ଆସିଛନ୍ତି।
ହଁ ହୁଁ
ତାପରେ ତାପରେ ବର୍ଷା। ବରଯାତ୍ରୀ ଆସି ସାରିଲା ପରେ ଭୋଜି ଭାଜ୍ ଭୋଜି ଖାଇସାରିଲା ପରେ ବରଯାତ୍ରୀ ତାପରେ ଯାଇକି ବର୍ଷା ଛାଡ଼ିଲା।
ଏ ସବୁ ବରଯାତ୍ରୀ ଭଲ ମଜା କରିଥିବେ ଆଉ। ଆଉ କେମିତି କିଏ ତିନ୍ତିତିିନ୍ତି ଆସିବ ଗୋଟେ ବାହାଘରକୁ ଭୋଜି ଫୋଜି ଖାଇବା ପାଇଁ ଗୋଟେ ଆଜିକାଲି ଆଉ।
ସେଇଆ ତାପରେ ସେଇଠୁ ଓ ଚାରିଟା ପାଞ୍ଚଟା ବେଳକୁ ବର୍ଷା ବାହାଘର ସେଇଠୁ ଷ୍ଟାର୍ଟ ହେଲା। କିନ୍ତୁ ରାତିରେ ରାତିରେ କିନ୍ତୁ ସେଦିନ ବର୍ଷା ହେଲାନି। ଉଁ ବର୍ଷା ହଉଛି ବଲିକା ଦିନ ରାତି ମାନେ ରାତି ବର୍ଷା ହଉଛି ବଲିକା ଦିନରେ ବାହାଘର ର ଖାଇଥିଲା ହେଲେ ଦିନ ଯାକ ବର୍ଷା ହେଲା ରାତିରେ ବର୍ଷା ହେଲାନି।
ଆଉ ଭଲ ହେଲା ତାଙ୍କ ର ଆଉ।
ଇଏ ମୋ ସାଙ୍ଗ ଯେତେବେଳେ ଷ୍ଟେଜରେ ଥିଲା ତାର ଗୋଟେ ପଟେ। ଅ ଉପରେ ଯୋଉ ପାଲ ଦିଆ ଥିଲା ଏତେ ଜୋରରେ ବର୍ଷା ହଉଥିଲା ଯେ ପାଲ ଗୋଟେ ପଟେ ପାଣି ଜମିକି ସେଇପଟା ପାଣି ସେଇପଟା ଖସି ପଡିଲା। ସେପଟେ ଯୋଉ ଦି ଜଣ ଝିଅ ଠିଆ ହେ ଥିଲା ତାଙ୍କ ଉପରେ ପାଣି ପଡିଗଲା। ପୁଣି ସେଠୁ ଷ୍ଟେଜ ରୁ ନାଇଁ ମେକପ୍ ଛାଡିନି ସେ କରୁଥିଲା ତାର କିଛି
ହୁଁ ହୁଁ ହୁଁ
ଆଉ ସେମିତି ବାହାଘର ହେଲା ଆଉ।
ହଁ ସେ ଗୋଟେ ମଜା ଆଉ କଣ ଅଛି।
ମଜା ମଜା ନୁହେଁ ବାହାଘରଟା ବର୍ଷାଦିନେ ନକଲେ ଭଲ।
ହୁଁ
କାରଣ ବର୍ଷା ଉପରେ ଭରସା ନାହିଁ। ହୁଁ ରାତିରେ ହବ କି ଦିନରେ ହବ କିଛି ଠିକ ନାହିଁ।
ସେଟା କେମିତି ଜାଣିବ ତମେ କେତେବେଳେ କଣ ହବ ବୋଲି ବର୍ଷା ହେରୋଲି ନିୟନ୍ତ୍ରଣ ଅଛି।
କିନ୍ତୁ ସବୁଠୁ ଭଲ ଶୀତଦିନେ ବାହାଘର କରିବ ସବୁଠୁ ଭଲ।
ଶୀତ ଦିନେ ଭଲ ନାଇଁ ହୁଁ ହୁଁ ସେଦିନ ବର୍ଷା ପାଇଁ ଟେନସନ ନଥିବ ଆଉ।
ବର୍ଷା ପାଇଁ ଟେନସନ୍ ନଥିବ କି ଖରା ଖରା ଯେଉଁ ହେଉଛି ଗରମ ବେଶୀ ମେକପ୍ ଛାଡିଯିବ ଝାଳ ହେଇକି ବହିଯିବ ସେମିତି କିଛି ଟେନସନ ନଥିବ।
ହୁଁ।
ବସ ଅଛି?
ହଁ ସେଇ ସେଇଦିନ ଭଲ ହଁ ଶୀତ ଦିନ ଶୀତଦିନେ ବାଘର ଶୀତ ଦିନ କଣ ବାହାଘର ବେଶୀ ରହୁଛି ଖାଲି ସେ ଫଗୁଣ ମାସଟା ରହୁଛି ନା ଶୀତ ଦିନରେ ବା
ହଁ ଶୀତଦିନେ ଲଗ୍ନ ବେଶୀ ନଥାଏ ନା ଏଇ ମାର୍ଗଶିରଟା ଦିନ ମାର୍ଗଶିର ମାସଟା ଏତରେ ଥାଏ।
ହୁଁ ସେଇ ବା ସେଇ ସେଇ ମାସ କ ବା ଥିବ।
ହଁ ସେଇ ମାସରେ ଯାହା କରିବେ ସେଇ ମାସରେ କଲେ ଠିକ୍।
ହୁଁ।
ହୁଁ।
ଆଉ ପଢାପଢି କଣ କରୁଚ?
ମୁଁ ମୋର ପିଜି ସେକେଣ୍ଡ ଇୟର। ଆପଣ କଣ କରୁଛନ୍ତି ଆପଣ ମ୍ୟାରେଡ଼୍?
ହଁ ମୁଁ ମ୍ୟାରେଡ ମୋ ପୁଅ ଝିଅ ଟିକେ ବଡ଼ ବଡ଼ ହେଲିଣି ଝିଅ ଅଷ୍ଟମ ପଢୁଛି ଝିଅ ଆଉ ପୁଅ ଗୋଟେ ଅଛି ସାନ ସେ ତୃତୀୟ ଷ୍ଟାଣ୍ଡଟ ପଢୁଛି।
ଆଚ୍ଛା।
ହୁଁ।
ଆପଣ କେତେ ଦିନ ହେଲା ଜଏନ୍ କଲେଣି?
ମୁଁପା ଏଇ ତିନି ଚାରି ଦିନ ସମୟ ହବ ସେ ଆମର ଜଣେ ସେ ଢେଙ୍କା ଜଣେ କିଏ ଚିହ୍ନା ପରିଚୟ ଦିଆ ଆସି ତାଙ୍କର ବାହାଘର ହେଇଛି। ସେ ସ୍ତ୍ରୀଲୋକ ଜଣେ ନା ଆମର ବୋହୂ ହିସାବରେ ହେବେ ସିଏ ତାଙ୍କର କରନ୍ତି ସେଇରା। ତାପରେ ମୁଁ ମିଶେସ୍ କରିଦେବେ ଆଉ ତାପରେ ସିଏ କହିଲେ ତମେ କର। ହେରା ମୋ ଦ୍ୱାରା ହବନି ମୁଁ କାହା ସାଙ୍ଗରେ କଣ କଥାହେବି। କହିଲ ନା ତମ ଘର ହେଇଯିବ ଆ କଥା ହବ କଣ ହୋଉଛି। ଫାଙ୍କା ଅଛି ଟାଇମ୍ କରିଦେଵା କଥା ହେଇଜିବା ଏମତି।
କିଛି ନାହିଁ କଲ୍ କଲେ ଆପଣ ଯାହାବି କଥା ହେଇପାରିବେ। ମାନେ କଥା ଷ୍ଟାର୍ଟ କଲେ କଥା ହେଇଯିବେ କିନ୍ତୁ
ନା ମତେ କହିଲେ ପଚାରିବନେହି ନା କହିଲେ ନା ପଚାରିବନି ନାଁ ଫାଁ ପଚାରିବନି ଗାଁ ପଚାରିବନି। ଆଉ ସେ ଆଡ୍ରେସ ପା ପଚାରିବନି। ଆଉ ସେଏ ରାଜନୀତି କଥା ହେବନିଁ ଲଭ୍ କଥା ହବନି। ଶଳା ଏତେ ରେଷ୍ଟସନ କିଏ ମାନିବ। ମୁଁ କହିଲି ସେରାକ ଆମର କଣ ଦରକାରକି କାହା ସାଙ୍ଗରେ କଥା ହେବା। ତମେ ପୂରୁଣା ବୋଧେ ଏଲାଇନି? ନା ନୂଆ ନା ନୂଆ ନା ପୁରୁଣା ଏଇଯୋଉ କାରିଆ ଆପ ରେ?
ନା ନୂଆ ମୁଁ ଏଇ ଚାରି ପାଞ୍ଚ ଦିନ ହେଲେ ଆସିଛି।
ଆଉ ଏକା ସାଙ୍ଗରେ ତାନା ଆଉ
ଆଜ୍ଞା ହଉ ଠିକ୍ ଅଛି ଦଶ ମିନିଟ୍ ତ ହେଇଗଲାଣି ରଖୁଛି?
ହଁ ହଉ ରଖ ପୁଣି କେତେବେଳେ ପୁଣି କେତେବେଳେ କଥା ହେଇଯିବା ଆଉ
ହଁ।